ମ୍ୟାଡାମ୍ ନମସ୍କାର ଆଜ୍ଞା ମ୍ୟାଡାମ୍ ନମସ୍କାର। ଆଜ୍ଞା।
ନମସ୍କାର ମ୍ୟାଡାମ୍ ହାଲୋ ମ୍ୟାଡ଼ାମମ୍ ନମସ୍କାର।
ନାଁ।
କିଛି ନାଇଁ ବସିଚି ଆଉ ଆପଣ କଣ କରୁଥୁଲେ ବସିଚି।
ହଁ ହଁ ମୁଁ ବି ଏଇଠି ବସଥିଲି ମ୍ୟାଡ଼ାମ ହଁ ହଁ କୁହନ୍ତୁ।
ଆଜ୍ଞା ମାଡାମ ଆଜ୍ଞା ମୁଁ କହିଲି ମ୍ୟାଡାମ ଯୋଉ ଏବେ ଯୋଉ ପନିପରିବା ଓପରେ ଚାଲିଚି ରୋଷେଇ ବାସ ଏ ସେଇ ଆଜି କଣ ଖାଇଥିଲେ ଟିକେ କହିଲେ?
ୟା ଆଜି ମ୍ୟାଡାମ୍ ମୁଁ ସକାଳୁ ଖାଇଥିଲି ପଖାଳ ଖାଇଥିଲି ପଖାଳ ଖାଇଥିଲି ମ୍ୟାଡାମ୍।
ହଁ ତା ସାଙ୍ଗରେ ପଖାଳ ସାଙ୍ଗରେ?
ପ ପଖାଳ ପଖାଳ ସହିତ ହେଇଥିଲା ଆଳୁ ଆଉ ସବୁ ଚକଟା ଆଉ ପୋଟଳ ଭଜା ଏମିତି ସବୁ ଖାଇଥିଲି ଆଉ ଆପଣ କଣ ଖାଇଥିଲେ?
ସେଇ ପୋଟଲ୍ ମୁଁ ବି ସେମ୍ ସେ ପୋଟଳ ଝୁଡଙ୍ଗ ଜହ୍ନି ବାଇଗଣ ଭଣ୍ଡା ଏମିତି ସବୁ ମିଶେଇକି ସନ୍ତୁଳା।
ଆଚ୍ଛା ହଁ ଆଉ ଦିପହର ରୋଷେଇ?
ଦି ପହରେ ରୋଷେଇ ସେଇ ଡାଲି କରିଦେଇଚି ପୋଟଳ କଷା କରିଚି ଆଉ।
ହୁଁ-ଆଚ୍ଛା।
ସେ ପୋଟଳ ଟା ଏତେଏ ହଁ ମୁଁ କହିଲି ପୋଟଳ ଚାଷଟା ଯୋଉ ହୁଏ ଏଇ ଓଡିଶା ଜଳବାୟୁ ପାଇଁକା ହୁଏ ନା କେଉଁ ଜଳବାୟୁରୁ ହୁଏ କହିଲା ଗ୍ରୀଷ୍ମର ଶୀତ ନା ବର୍ଷାର?
ହଁ ସେଟା ଗ୍ରୀଷ୍ମରେ ତ ହୁଏ ମୁଁ ଯେତିକି ଜାଣିଛି। ଏ ତା ପାଇଁ ଟିକେ ବାଲିଆ ମାଟି ଦରକାର ବୋଲି କୁହନ୍ତି। ବାଲିଆ ବାଲିଆ ମା ନଈକୁଳିଆ ମାଟିରେ ହିଁ ସେଟା ଭଲ ହୁଏ। ଆଉ ଆମର ସେଇଟା ଗୋଟେ ଅଛି ପୋଟଳ ଚାର ସେଇଥିରୁ ହିଁ ପୋଟଳ ଲଗା ହୁଏ। ଆଉ ନାଇଁ ନାଇଁ ସେଟା ମଞ୍ଜିରୁ ତ ହୁଏନି ମ୍ୟାଡାାମ। ମଞ୍ଜି ନାହିଁ କି ତାର କିଛି ଅଲଗା ଚାରା ବି ନାହିଁ। ସେଟା ଦେଖିବାକୁ ଯେମିତି ଅ ଆମର ହଳଦୀ ହେରିକା ସେଇଭଳିଆ ସେଇଟା ପୋଟଳ ଚା ବୋଲି ତାକୁ କୁହନ୍ତି ସେଇଟାରୁ ସେ ପୋଟଳ ଗଛ ହୁଏ।
ଓହୋ ସେ ଲତା ଗଛ ହୁଏ ମ୍ୟାଡ଼ାମ ନା ଏମିତି ସିଧା ଠିଆ ହେବା ଗଛ?
ନାଇଁ ନାଇଁ ସେଟା ମ୍ୟାଡ଼ାମ ଲତା ଗଛ ହୁଏ ନା ସେଇଟା ଆମର ଆପଣ ଚାର ଲଗେଇଲା ପରେ ଚାର ଯେତେବେଳେ ବଢିବ ତାକୁ ଜାଲି ଏଇ ଭଳିଆ ସବୁ ମାନେ ଲଗେଇବେ। ଉଁ ଧା ଧାଡି ଧାଡି ହେଇକି ସେଟା ଲଗା ହେଇଥିବ ନା, ତ ସେଇଟା ସେ ଜାଲି ଭଳିଆ ତାକୁ କରିଦେଲେ ସେ ସେଇଥିରେ ହିଁ ଛାତ ଭଳିଆ କରିଦେଲେ ମ୍ୟାଡାମ ସେ ସେଇଥିରେ ହିଁ ବଢିବ। ଗଛ ଟା ବଢିବ ତାପରେ ଧୀରେ ଧୀରେ ଫଳ ଦବ ଆପଣଙ୍କୁ ଆଉ।
ହଁ ସେ ଲ ଲତା ଲତା ଜାତୀୟ ଗଛ ଆଉ।
ଲତା ଜାତୀୟ ଗଛ ଆଜ୍ଞା। ଆଉ ଆପଣଙ୍କର କଣ ହୁଏ ସବୁ ସେପଟେ ଖରା ଦିନିଆ ପରିବା?
ଆଉ ସେ ଜହ୍ନି ଭେଣ୍ଡି ହୁଏ ଆଉ।
ଜହ୍ନି ଭେଣ୍ଡି ନାଇଁ ଆପଣଙ୍କ ନିଜର ଅଛି କିଛି?
ହଁ ହଁ ନିଜର ଆମର ସେ ପନିପରିବା ହୁଏ। ଜହ୍ନି, ଭେଣ୍ଡି, କାକୁଡି, କଲରା। ଝୁଡଙ୍ଗ ଏଇ ସବୁ ଲଗା ହୁଏ ବାରିରେ ଏଇ ବର୍ଷ ଦିନ ତ ଆରମ୍ଭ ହୁଏ। ଆଉ ସବୁ ତ ଲତା ଜାତୀୟ ଜାତୀୟ ଗଛ। ଆଉ ଆମ ବାରିରେ ମ୍ୟାଡାମ କଦଳୀ ବନ୍ତଳ କଦଳୀ ସବୁ ଖାଆନ୍ତି ଡାଲମାର ପକେଇକି। ତା ଦେହରେ ବହୁତ ଭିଟାମିନ୍ ଜାଣିଛୁ।
ସେଗୁଡା ପାଚେନି ଖାଲି କଞ୍ଚାରେ ଆପଣ ଖାଆନ୍ତି।
ହଁ ନାଇଁ କଞ୍ଚା ଖାଆନ୍ତି ପାଚିବାକୁ ଦିଅ ସେଟା କଞ୍ଚା ପରିବାଟା ତ ପାଚିଲେ ବି ଖାଆନ୍ତି। କିନ୍ତୁ ତାର ଭିଟାମିନ୍ ବେଶୀ ଥାଏ। ତାର ଲମ୍ବା ଲମ୍ବା ପକାନ୍ତି ଆଉ କଦଳୀ ଭାଜା ବି ମ ସଲା ଦେଇକି ଭାଜନ୍ତି କଦଳୀ ଗୋଲ ଗୋଲ କରିକି ଭାଜନ୍ତି।
ଆଜ୍ଞା କଦଳୀ ଚିପସ କରିକି ମ୍ୟାଡ଼ାମ ଖାଆନ୍ତି ନା ନାଇଁ ଖାଆନ୍ତିନି।
କଦଳୀ ଚିପ୍ସ କରନ୍ତି କରନ୍ତି ଯେ ମୁଁ କେବେ କରିନି। କଦଳୀ ଚିପ୍ସ କେବେ କରିିକି ଖାଇନି ତାକୁ କୁହନ୍ତି କାଟିକି ତେଲରେ ଛାଣିି ଦେବି ସରୁ ସ୍
ତେଲରେ କଁ କର୍ଣଫ୍ଲୋର ହେଲା ଟିକେ ଉଁ ଚାଉଳ ଗୁଣ୍ଡ। ତା ଧିଏରେ ଦେବେ ହଳଦୀ ଲୁଣ ସବୁ ଦେଇକି ତାକୁ କରିବେ ମ୍ୟାଡମ ଖାଇବେ। ବହୁତ ଭଲ ଲାଗେ ଭିଟାମିନ୍ କୁ ଭିଟାମିନ୍ ମିଳିବ। ଆଉ ପାଟିକି ସ୍ଵାଦ ବି ମିଳିବ ହଁ ହଁ। ବହୁତ ଭଲ ଲାଗେ ମ୍ୟାଡାମ ସେଇଟା କଲରା ଗୋଟେ ଜିନିଷ ହେଲା କଲରା ବି ଆମ ଦେହ। ହିତକାରକ ଜାଣିଥିବେ। କଲରା ଗଛ ମ୍ୟାଡ଼ାମ ଲଗେଇଛନ୍ତି।
ହଁ ହଁ ହଁ ଆଜ୍ଞା ମୁଁ କଲରା। ଚିପ୍ସ ବି କରେ ବେସନ ଆଉ କର୍ଣଫ୍ଲୋର ଯୋଉ କହିଲି ତାକୁ ପକେଇକି ହ ଲୁଣ ହଳଦୀ ଟିକେ ପକେଇକି ତାକୁ ଟିକେ ଅଳ୍ପ ମାନେ ଶୁଖିଲା କି ଗୋଳିବେ ପାଣିଆ କରିବେନି। ଶୁଖିଲା ହେଇଗଲେ କର୍ନଫ୍ଲୋରଟା ଲାଗିକି ରହିବ। ଆଉ ସିଏ ବି ଭଲ ମାନେ କାଡୁ କୁଡେ ଲାଗିବ ଖାଇଲା ବେଳକୁ। ତାକୁ ଟିକେ ଟାଣ ଭାଗ କରିିକି ଛାଣିବେ ମାନେ। ଏଁ ବେଶୀ ହାଇ କରିବେନି ଗ୍ୟାସକୁ ବି ବେଶୀ ଲୋ କରିବେନି ମିଡିୟମ ଦେଇକି। ଟିକେ ଛାଡିବେ ପାଞ୍ଚ ଦଶ ମିନିଟ୍ ପରେ ଟିକେ ନାଲି ନାଲି ହେଇଗଲା ପରେ। ଆଉ ତାକୁ କାଢିଦେବେ ବହୁତ ବଢିଆ ଲାଗିବ ସେ।
କଲରା ଆପଣ ଭେଣ୍ଡି କି ବି ଚିପ୍ସ୍ କରିପାରିବେ। ଏବେ ଭେଣ୍ଡି ହେଲା ଆଳୁ ଝୁଡଙ୍ଗ ଅ ଆଉ। କଣ ରହିଲା ସେଥିରେ ଟିକେ ରାଶି ଯଦି ପକେଇବେ ଧଳା ରାଶି ଏ ବି ବହୁତ। ଭଲ୍ ଲାଗେ ଆପଣ ଭୋଜି ମାନଙ୍କରେ ବି ଖାଇଥିବେ ଚିପ୍ସ୍ ଆମର ହୁଏ। ଆଜ୍ଞା ଆଜ୍ଞା ସେଟା ବହୁତ ଭଲ୍ ଲାଗେନି ମଡାମ୍ ସିପ୍ସ ଟା ହଁ। ଘରେ ବି ତ ବନେଇକି ଦେଲେ ସବୁ ପରିବାର ଆପଣ ବାଇଗଣ ରେ ବି ହେଇପାରିବ। ବାଇଗଣ ହେଇପାରିବ ଭେଣ୍ଡି ହେଇପାରିବ। ଆଜ୍ଞା ଗାଜର ଝୁଡ଼ଙ୍ଗ ଉଁ। ପୋଟଳ ଅ ସବୁ ପ୍ରକାର ଭେରାଇଟ୍ ମଡାମ୍ ହେଇ
ମାମ୍ ଏ ଯୋଉ ଫସଲ ଏବେ କରିଛନ୍ତି ଗାଜର, ମୂଳା ଏସ ଏସବୁ କେମିତି ଲଗଉଛନ୍ତି ତାଙ୍କର କଣ ଚାରା ଅଛି ନା ମଞ୍ଜି।
ନାହିଁ ତାର ହଁ ଚାରା ବି ମିଳୁଛି ବୋଧେ ମଡାମ୍ ମୁଁ ତ ଜାଣିନି ଆପଣ ଜାଣିଛନ୍ତି କି ମତେ ଟିକେ କହିବେ।
ଗଜ୍ ଗାଜର ମୂଳାର ଆଜ୍ଞା। ଗାଜର ମୂଳାର ମୁଁ ଭାବେ ବୋଧେ ମଞ୍ଜି ମୁଁ ବି ଠିକ୍ ସେ ଜାଣିନି ମୁଁ କୋବିର ବି ଭାବେ ମଞ୍ଜି। ହେଲେ ସେ ଯୋଉ ମାଟିିତଳ ଫଳ ଗୁରା ମାଟି ତଳ ପନିବାର ମୁଁ ତାର ବେଶୀ ଜାଣି
ଓହୋ ବୁଝିଲି ମ୍ୟାଡ଼ାମ୍। ଆଉ ଫୁଲ ଗଛ କିଛି ଲଗେଇଛନ୍ତି ମ୍ୟାଡ଼ାମ୍। ମ୍ୟାଡ଼ାମ୍ ଫୁଲ ଗଛ କିଛି ଲଗେଇଛନ୍ତି।
ଫୁଲ ଗଛ।
ଆଜ୍ଞା।
ହଁ ଫୁଲ ଗଛ ତ ଆମ ବାଡିରେ ସେ ଟଗର, ମନ୍ଦାର ଏଇଗୁରା ଅଛି।
ଆଛା। ଅଲଗା କିଛି ଗୋଲାପ ହେଲା କି ଯୋଉଟା ଆମର ଗେ କୁସୁମ ଗଛ।
ନା ଗୋଲାପ ଉଁ। ହୁଁ ନା ଗୋଲାପ ତ ଲଗା ହେଇଥିଲା ସିଏ। ଏବେ ଆଉ ମାନେ ମରିଗଲା ସେ ଗଛଗୁଡା ବଞ୍ଚିଲାନି କାଇଁ ଉଦ୍ଧେଇଲାନି। ଆଉ ଗେଣ୍ଡୁ। ଟା ସିଜିନ୍ ରେ ଏଇ ବର୍ଷା ସିଜିନ୍ ରେ ଲାଗିବ ଆଉ ଟିକେ ଗଲେ ଏଇ ଭାଦ୍ରବ ମାସ ଆଡ଼କୁ। ଲାଗିବ ଯେମିତି ମା ମାର୍ଗଶୀର କାର୍ତ୍ତିକ ମାସ ଯାଏ ରହିବ
ହଁ ହଁ ସେଇଟା ତ ଆମର ପୂଜା ପାଇଁକା। ସବୁ ଯୋଉ ଲକ୍ଷ୍ମୀଙ୍କ ଓଷା ଆସିବ ହଁ।
ସଜାସଜି ପାଇଁ ଗେଣ୍ଡୁ ଫୁଲ ସବୁ
ଆଜ୍ଞା ଆଉ ହରଗଉର ଗଛ ବି ଲଗେଇ ପାରିବେ ସେଇଟା ବି ବର୍ଷା ଦିନେ ବଢିଆ ହୁଏ ସେ ଗଛ ଛନଛନିଆ ହେଇକି ବଢିବ ଆଜ୍ଞା। ଆଜ୍ଞା ଆଉ ଆପଣ ହଁ ହଁ ହଁ ସେଇ ଗଛ ସବୁ। ଆଉ ରଙ୍ଗଳି ଫୁଲ ଯୋଉ ହୁଏ ମ୍ୟାଡାମ୍ ଜାଣିଛନ୍ତି? ହଳଦିଆ ଆଉ ଗୋଲାପି ନାଲି ଏଇ ସବୁ କଲ ରଙ୍ଗର ତାର ହୁଏ। ସବୁ ମାଡ଼ାମ୍ ବହୁତ୍ ଭଲ ଦେଖାବି ଯାଏ ଆପଣ ଯଦି ଘର ସାମ୍ନା ରେ ଲ ଭୁଛନ୍ତି କି ବାଡି ଭିତରେ ବି ଲଗଉଛନ୍ତି ଆଉ ବହୁତ ଭଲ୍ ଲାଗେ ଦେ
ଓ ସୁନ୍ଦର୍ ସୁନ୍ଦର୍ ଲାଗିବ।
ଆଜ୍ଞା ଆଉ ଫଳ ଗଛ କିଛି ଅ ଅଛି ବାଡିରେ ଆମ୍ବ ଯେମିତି ହେଲେ ଆମ୍ବ ଗଛ, ପଣସ ଗଛ?
ହୁଁ ଆମ୍ବ ଗଛ, କଇଁଆଁ ଗଛ, କଦଳୀ ଗଛ। ନଡ଼ିଆ ଗଛ, ସପୁରୀ, ପଣସ ହୁଁ ହୁଁ ଆଜ୍ଞା।
ସ ସପୁରୀ ଆପଣ କେବେ ଖାଆନ୍ତି, କେମିତି ସପୁରୀ ଖାଆନ୍ତି? ମାନେ ତାକୁ ଯୋଉ ପିସ୍ ପିସ୍ କି କାଟିକି ଲୁଣ, ଲଙ୍କା ଗୁଣ୍ଡ ଦେଇକି ଗୋଳେଇକି ଖାଆନ୍ତି? ନା ଜୁସ୍ କରିକି ପିଅନ୍ତି?
ସିଏ ବେଶୀ ଟିକେ ପାଚି ଗଲେ ସେଇଟା ସେ ଫଳ ଟା ବହୁତ୍ ମିଠା ଲାଗେ ଆଉ ଯଦି ପାଚି ନଥିବ ଭଲ ସେ କୁଣ୍ଡେଇ ହବ ଆପଣ ଢୋକିଲା ବେଳକୁ କୁଣ୍ଡେଇ ହବ, କଣ୍
ହଁ ହଁ ସେ ଗଳି ଆମର ତଣ୍ଟି ଗଳା ଟା କୁଣ୍ଡେଇ ହୁଏ। ହୁଁ। ମ୍ୟାଡ଼ାମ୍ ଆପଣ ପଣସ ଟା କେମିତି ବନେଇକି ଖାଆନ୍ତି? ମାନେ ପଣସ କଣ କରନ୍ତି ଭଜା କରନ୍ତି ନା ପିଠଉ କରନ୍ତି ନା ତାକୁ ତରକାରୀ
ପଣସ କଠା ହଁ ହଁ ହଁ
ଆଚ୍ଛା।
ତରକାରୀ ଖାଆନ୍ତି ପାଚିଲେ ବି ତା ଫଳ ଟାକୁ ଖାଆନ୍ତା ତା ଭିତ୍ ଭିତରେ ଯଉ ଥାଏ ମଞ୍ଜି ସେଇଟାକୁ ବି ଖାଆନ୍ତି ମଞ୍ଜିଟାକୁ ବି
ତେ ଭାଜି ଖାଆନ୍ତି
ହଁ ଭାଜିକି ତାକୁ ରାଇତା କରନ୍ତି ମସଲା ଦେଇକି ହଁ ମସଲା ଦେଇକି ତାକୁ ରାଇତା ରାଇତା କରି ବଢିଆ ଲାଗେ ବୁଟ ପକେଇ ଖଡା ଫଡା ପକେଇ ରାଇତା କଲେ ତାକୁ ଭଲ ଲାଗେ ମସଲା ଦେଇକି।
ଆଚ୍ଛା ବୁଝଲି ମ୍ୟାଡ଼ାମ୍।
ଭାଜି ଦେଲେ ଭଲ୍ ଲାଗେ। ଆଉ ଆମ୍ ବାଡିରେ ତାଳ ଦେଖିଚନ୍ତି ମ୍ୟାଡ଼ାମ୍ ତାଳ?
ତାଳ ହଁ ମ୍ୟାଡାମ୍ ଦେଖିଚି। ତାଳ ତ ଏଇ ଖରାଦିନେ ବଢିଆ ଲାଗେ, ରାସ୍ତା କଡ ମାନଙ୍କେରେ ସବୁ ବିକନ୍ତିି ତାଳ ତାଳ ସଜ ଯୋଉଟା। ଆଉ ତାକୁ ପାଣି ଟା ତା ଭିତରୁ ଭଲ ଲାଗେ କା ଚୋପା ଟା ଛଡେଇକି ପାଣି ଟା ଆମେ ପିଇକି ସେଇ ଯୋଉ ତାର ହ୍ୱାଇଟ ରୁହେ ସେଇ ମତେ ବି ଖାଇବାକୁ ବହୁତ ଟେଷ୍ଟ୍ ଲାଗେ ମ୍ୟାଡାମ୍।
ଥିବ ଯେତବେଳେ ବହୁତ୍ ପାକଳ ହେଇଗଲେ ଟିକେ ତାର ଚୋବେଇବାକୁ ପଡେ ପାକ
ଆଜ୍ଞା।
ଭଲ ଲାଗେନି ବଡ ବଡ ତାଳ ଯଉରା
ଆଜ୍ଞା।
ଆଉ ନଡ଼ିଆ ତ ଜାଣିଥିବେ ଦେହ ପାଇଁ ବହୁତ୍ ଭଲ।
ନଡିଆ ତ ନଡିଆ ମ୍ୟାଡାମ୍ ନଡିଆ ଗଛର କଣ ଉପକାରିତା ଆଉ କହିପାରିବେ? ତାର ଏତେ ସେଇଟା ତ ହେଲା ଆମର ଶ୍ରୀଫଳ। ନୁହେଁ ନଡିଆକୁ ଶ୍ରୀଫଳ କୁହନ୍ତୁନି କି ସବୁ ପ୍ର ପ୍ରଥମ ଶୁଭ କାମରେ ନଡିଆ ଆଗେ ଦରକାର୍ ଯେକୌଣସି କାମ ଆପଣ କରନ୍ତୁ ଘରର କିଛି ଗୋଟେ ପୂଜା ହଉ ନଡିଆ ଗୋଟେ ଗୁଆ ଗୋଟେ ଆଜ୍ଞା।
ପାନ ଗୋଟେ -ହାଁ।
ପାନ କିନ୍ତୁ ନଡିଆରେ ତ ମ୍ୟାଡାମ୍ ବହୁତ୍ ତୁ ଉପକାରିତା ଅଛି ନଡ଼ିଆ ଗଛଠୁ ଆରମ୍ଭ କରି ନଡିଆ ବରଡା ରେ ଆମେ ଚା ଚ ବନେଇ ପାରିବା ନଡିଆ ପୂଜାରେ ଲାଗିଲା ପିଠା ପଣା ହେଲା ନଡିଆ କୋରେଇକି ଆମେ ପୁର ଦେଇକି ବନେଇକି ଖାଇ ପାରିବା କି ଚଟଣୀ ଗୋଟେ କରୁଚେ ନଡିଆ ବାଟିକି କରିପାରିବା ନଡିଆ ପାଣି ପଉଡ ବି ପଇଡ ବି ଯେତେବେଳେ ସେଇଟା ପ୍ରଥମେ ନଡିଆ ପୂର୍ବରୁ ତ ପଇଡ ତାର ଅବସ୍ଥା ନା ପଇଡ ଟା ଆମ ଦେହ ପାଇଁ ମାନେ ଭଲ ଖରା ଦିନେ ମ ଯାହାହଲେ ବି ପଇଡ ପାଣି ପିଇବା ଜରୁରୀ ଦେହ ପାଇଁ ଅତି ଆବଶ୍ୟକ ହଁ -ସ ସତେଜ୍ ବି ଲାଗିବ ଆପଣ ସୁସ୍ଥ ବି ରହିବେ ପେ ପେଟ ଥଣ୍ଡା ବି ରହିବ ଆଉ ପଇଡ ପାଣି ନିହାତି ପିଇବା ଦରକାର୍ ପଇଡ ସେତେବେଳେ ଟି କି କଞ୍ଚା ନାଳି ଟାଇପ୍ ର ହେଇଥାଏ ଉଁ -ତା ଭିତର ଟା।
ହୁଁ ନାଳି ଥିଲେ ଭଲ ଲାଗେ ଖାଇବା ପାଇଁ।
ଆଜ୍ଞା ଆଜ୍ଞା ତାପରେ ସେଇଟା ପଇଡ ଯଉ ପଇଡ ରୁ ନଡିଆ ଟା ହୁଏ ନା। ନଡିଆ ତାପରେ ଉଁ -ତରକାରୀ -ତରକାରୀ ବି ଆପଣ ନଡିଆ ବାଟିକି ଦେଇପାରିବେ। କି ପିଠା ପଣାରେ ବ୍ୟବହାର କରିପାରିବେ କୋରେଇକି ଆଜ୍ଞା।
ନଡ଼ିଆ କୋରା ବି କରିପାରୁଛନ୍ତି ନଡିଆ ତ ସବୁ ମାନେ କୋଉ ଥରେ ଏମିତି ଲାଗୁନି ବୋଲି କହିବିନି। ସବୁ ଡାଲମାରେ ଆମର ଯୋଉ ଘାଣ୍ଟ ତରକାରୀ ହୁଏ ବି ସେଥିରେ ନଡ଼ିଆ ଲା
ଘାଣ୍ଟ ତରକାରୀ ଡାଲମା ପିଠା ତା ସହିତ ସାଧା ପୋଟଳ ତରକାରୀ ହେଲା କି କଣ ସେଥିରେ ନଡିଆ ବା ସେଠି ବି ଆପଣ ଦେଇପାରିବେ ନଡିଆ ରସ ଟା।
ମୁଁ ଏବେ ଦେଖୁଥିଲି ଚିଙ୍ଗୁଡି ବଡ ଚିଙ୍ଗୁଡିରେ ବି ନଡିଆ ମଲେଇ ର ଗ୍ରାଇଡିଙ୍ଗ କରିକି ବ ଡ
ନଡ଼ିଆ ସେଟା କରୁଛନ୍ତି ପ୍ରନ୍ ମଲାଇ ତାକୁ କହୁଛନ୍ତି ଚିକେନ ଯୋଉ ଇଏ ଟା ଭଲ ଲାଗୁଛି ମ୍ୟାଡାମ ଚିଙ୍ଗୁଡିର ମଲେଇ ଏଇ ଚିଙ୍ଗୁଡି ଯୋଉଟା ହଉଛି ସେଟା ବହୁତ ଭଲ ଟେଷ୍ଟ ମିଠା ମିଠା ଲାଗିବ ନା ନଡିଆ ଟା ଆପଣ ଖାଲି ପେଟରେ ଖାଇବେ ବି ଆପଣ ମିଠା ମିଠା ଲାଗିବ ଆଜ୍ଞା। ହଁ ହଁ ମ୍ୟାଡ଼ାାମ ଠିକ ଅଛି ଧନ୍ୟବାଦ।
କଣ ଟିକେନାକୁ ପାଇଯାଉଛି।